ହାଲୋ।
ହାଲୋ। ହାଲୋ, ହଁ କଣ କରୁଚ?
ଏଇ କିଛି ନାଇଁ ମ, ଏମିତି ବସିଥିଲି ଆଉ, ସେମ୍। ତମେ ବି ଯୋଉଟା କରୁଥିଲ, ମୁଁ ବି ସେଇଆ କରୁଥିଲି, ହି ହି ଅହ। ଆଉ ଖିଆପିଆ ସରିଲାଣି?
ନାଇଁ ସରିନି, ଘରେ ତ ଏବେ ରନ୍ଧା ହଉଚି, ରନ୍ଧା ହେଇ ସାରିଲା ପରେ ଖାଇବି ବୋଲି ଜଗିଚି ମୁଁ ଆଉ। ତମେ କଣ ରାନ୍ଧିଲଣି ନା ନାଇଁ?
ନା ରାନ୍ଧିନି, କରିବି ଆଉ, ମୁଁ ଟିକେ ଲେଟ୍ ରେ ଖାଇ ତ, କିଛି ନାହିଁ ଅ, ହଁ କୁହ?
ହଁ ତମେ ବି ତ ଘରକୁ ଲେଟ୍ ରେ ଆସ ନା, ତମ କାମ ସାରିକିନା, ସେଥିପାଇଁ ହାଲିଆ ହେଇକି ବି ଟିକେ ରେଷ୍ଟ୍ କରୁଥିବ ଆଉ।
ବହୁତ୍, ହଁ ଥକି ଯାଏ ତ ଟିକେ। ଆସିକି ଏମିତି ବସେ ଟିକେ ଏପଟେ ସେପଟେ ହୁଏ, ତାପରେ ରୋଷେଇ କରିକି ଖାଇକି ପୁଣି ଶୋଇପଡେ, ସେଇଟା ତ ଆମ କାମ ହେଇଯାଇଚି ଡେଲି କାମ ଆଉ। ପ୍ରତିଦିନିଆ କାମ, ଆସ ଖାଅ ପିଅ ଶୁଅ, ପୁଣି ଅଫିସ୍ ଯାଅ। ସେମିତି ଆଉ। ଆଉ ତମେ? ହଁ ଆଉ ଭାବୁଚି କଣ କହିଲ, ଭାତ୍ କରିଆ ଆଉ ଅଣ୍ଡା ତରକାରୀ କରିଦେବି ବହୁତ ଇଜି, ସହଜ ଖାଇବା।
ହୋ ହୋ ହୋ।
ଅଣ୍ଡା ତରକାରୀ, ଅଣ୍ଡା ତରକାରୀଟା ଟିକେ ମୋତେ ବହୁତ ଭଲ ଲାଗେ ତ, ସେଇଆ ପାଇଁ ଭାବୁଚି ସେଇଆ କରିମି। ତମୁକୁ କୋଉ ଖାଇବା ବେଶୀ ଭଲ ଲାଗେ?
ମତେ ହଉଚି ଛେଳି ମାଂସ ଗୋଟେ ଆଉ ଟିକେ ପିଠା ପଣା ଟିକେ ବେଶୀ ଭଲ ଲାଗେ।
ହେଲା ପିଠାପଣା ମାନେ ରଜରେ ଫୁଲ୍ ଖାଇଥିବ ଆଉ, ଆଁ
ହଁ ହଁ ମମି ବନେଇଥିଲା, ପୋଡପିଠା ବନେଇଥିଲା, ବଢିଆ ଲାଗୁଥିଲା, ଏଥରକ ସେ ଏତେଥର ପୋଡପିଠାକୁ ବନେଇଛିନା, ଏଥରଗୋଟେ କେମିତି କଣ କରିଥିଲା କିନ୍ତୁ ବଢିଆ ଲାଗୁଥିଲା ସବୁଠୁ।
ହଁ ହେଲା ଆଉ, ରଜରେତ ପୋଡ ପିଠା ଟା ଆମର ଲାଗିକି, ପୋଡପିଠା ନହେଲେ ଯେମିତି ରଜ ଟା ଆମର ପୁରା ହେଲାନି। ଠିକ ନାହିଁ, ରଜ, ରଜ ମାନେ ପୋଡ ପିଠା। ହଁ ମୁଖ୍ୟ ଜିନିଷ, ରଜ ମାନେ ପୋଡପିଠା ଆଉ କଣ କହିଲ, ଯୋଉ ରଜ ପାନ, ତମର ଭଲ ଯାଇ ଥିବ ବୋଧେ ରଜ ଏଥର।
ଯାଇଚି
ତମେ ତ ଘରେ ଅଛ, କାହିଁକି?
ଆଗ ପରେ ପିଲାବେଳେ ଯେତେ ମଜା ଲାଗୁଥିଲା ରଜରେ ସେଇଟା ଆଉ ଏବେ ଲାଗୁଛି ପିଲା ଭଳିଆ ମାନେ ଆମେ ପୁରା ନୂଆ ଡ୍ରେସ୍ ପିନ୍ଧିକିନା, ଆଉ କେମିତି ନୂଆ ଲୁଗା, ନ ସଜବାଜ ହେଇକିନା ଯେମିତି ଆମେ ବୁଲିକି ମଜା କରିବାକୁ ଯାଉଥିଲେ ସେଇଟା ଆଉ
ହଁ ଏବେ ଅଛି ସେ ଆମେ ଯେତିକି ଆମର କଣ କହିଲ, ଯେତିକି ଛୋଟ ବେଳର ଯେ ଯେତିକି ସବୁ ସ୍ମୃତି ଛାଡ଼ି ଛାଡ଼ି ଆସୁଛେ ଆଗକୁ ସେଗୁଡାକ ଆଉ କିଛି ମିଳୁନି, ଆଗକୁ ତ ସିଏ ପୁରା ସବୁ ଅ ସେ ତାର କି ଯୋଉ କୁହନ୍ତି ଏନି ମଡ଼ର୍ଣ୍ ହେଇଯାଉଚି, ଯେତିକି ସେଗୁଡ଼ାକ ଆମର ଯୋଉ ପୌରାଣିକର ଯୋଉ ସଂସ୍କୃତି ଥାଏ ସେଗୁଡାକ ସବୁ ଭୁଲି ଭୁଲି ଯାଆନ୍ତି। ଏବେ ଦେଖ ତମେ ଯେମିତି କହିଲ କି ସେଇ ମଜା ଆଉ ଆସେନି। ଆଗରୁ ଦେଖ ସମସ୍ତେ ନା ରଜ ହେଲା ମାନେ ମୁଁ ପାଦରେ ଅଳତା ଲଗେଇଦିଏ, ହାତରେ କି ଛି ମେହେନ୍ଦି କରିବି। ଏମିତି କରି ସେମିତି କେତେ ସଜେଇ ହଉଥିଲେ ନା? ଏବେ ସେଇଗୁଡାକ ନାଇଁ ଏବେ ତାଙ୍କର ମାନେ ରଜ ଆସିଲା ତ ହଁ କିଛି ନାଇଁ ନୂଆ ଡ୍ରେସ୍। ସିଏ ବି ଯୋଉଟା ହେଲେ ବି ଚଳିବ, ଏମିତିକି ଆମେ ଜିନ୍ସ ପିନ୍ଧିବା ଆଗରୁ କଣ ସମସ୍ତେ ଶାଢୀ ପିନ୍ଧୁଥିଲେ କେତେ ଭଲ ଲାଗୁଥିଲା ସବୁ ମିଶିକି ରହୁ ଥିଲେ ଏବେ ଯିଏ ଯାହାର, କିଏ କୋଉଠି କଣ ରଜ ହେଲେ ସେଇ ଗୋଟେ ଏକା ଜାଗାରେ ବି ରୁହନ୍ତିନି ତ, ହୁଁ ତ ସେଇ ମଜାଟା ଆସୁ ନଥିବ ହେଲେ ବି ତମେ ଏତିକି ଘରେ ଥାଇକି ଅନୁଭବ କରିପାରୁଚ। ହଁ ସାଙ୍ଗ ସବୁ ବଡ଼ ହେଲା ପରେ ସମସ୍ତେ ତେ କିଏ କୁଆଡେ ଯିଏ ଯା କାମରେ ସବୁ ହେଇଯିବେ ଆଉ। ଆଉ ଏତେ ସେଇ ଜାଗାକୁ ସେଇ ଓଡିଆ ସଂସ୍କୃ ତି ଯାହା କ ଭଲ ହେଲେ ବି ତମେ ଘରେ ରହିକି ମମି ତିଆରିଥିଲେ ପୋଡ଼ପିଠା ଖାଇପାରୁଛ, ଆଉ ଜାଣିଛ ମୁଁ ଏଥର ବୋହୁତ ବର୍ଷ ପରେ ମୁଁ ବି ଏଥର ଘରେ ଥିଲି ମୁଁ ବି ପିଠା ଖାଇଥିଲି। ମୁଁ ନଲେ ସବୁବେଳେ, ହଁ ଏଥର ରଜରେ ମୁଁ ଘରକୁ ଯାଇଥିଲି ଛୁ ଟିରେ ଥିଲି ତ ବୋହୁତ ବର୍ଷ ପରେ। ହାଲୋ ହଁ ହାଲୋ?
ହଁ ଶୁବୁଚି?
ହଁ ଶୁଭୁଛି କୁହ?
ଏଥରକ ତମେ ରଜରେ ଓଡିଶାରେ ଥିଲ?
ହଁ ମୁଁ ଓଡଡ଼ିଶା ଯାଇଥିଲି। ହଁ ଏଥର ଛୁଟିରେ ଥିଲି ତ ବୋହୁତ ବର୍ଷ ପରେ। ହଁ ବୋହୁତ ବର୍ଷପରେ ଜାଣିଚ ତ? ତମେ ଯେମିତି କହିଲ ମୁଁ ଜାଣିନି ତମେ କଣ କରିଥିଲ ମୁଁ ସତରେ ମୁଁ ଶାଢୀ ଫାଢୀ ପିନ୍ଧିକି ମ ମତେ ଲାଗିଲା ମୁଁ ଛୋଟ ଯେବେଳେ ଯେମିତି କରୁଥିଲି ମତେ ସେମିତି ରଜଟା ସେମିତି କରିବାକୁ ଇଚ୍ଛା ହେଲା ବହୁତ୍ ଦିନ ପରେ ଯାଇଥିଲି ନା, ବହୁତ୍ ବର୍ଷ ହେଲା ରୋଷେଇ ସେଟାକୁ ମୁଁ ଇଏ କରିନଥିଲି। ତ ମୁଁ ସେମତି ନର୍ମାଲି ଯେମିତି ସେଇ ଅଳତା ଫଳତା ସବୁ ଶାଢ଼ି ଫାଢ଼ି ପିନ୍ଧିକି ପରିବାର ସହିତ ଥିଲେ ତ ଖୁସି ଲାଗେ ଯୋଉ ପର୍ବ ବି ଆସିଲେ, ଆଉ ରଜ ପର୍ବ ତ କାସ୍ କରିକି ଆମ ମାନଙ୍କ ପାଇଁ ହିଁ ଝିଅମାନଙ୍କ ପାଇଁ ହେଇଛି। ତ ମତେ ତ ବହୁତ ବଢିଆ ଲାଗିଲା ଏଥର।
ହଁ ତମେ ବି ତ ଓଡିଶା ବାହାରକୁ ରହିବାକୁ ପଳିଚ ନା? ସେଥିପାଇଁ ତମକୁ ଏଇ ଯାକ ବହୁତ୍ ମନ ପକଉଥିବ। ସେଇଠି ବି ଏଇଟା କେଇ ମୋ ଏ ରଜ କି ପାଳନ ବି କରନ୍ତିନି ଆମ ଓଡିଶାରେ ଆଗେ ଏଇଟା ବେଶୀ ପାଳନ କରାଯାଏ ନା, ତାପରେ ସେଇଠି କେହି ନଥିବେ ବି। କି ଏ ରଜ ଖେଳିବା ପାଇଁ। ହଁ ସେଥିପାଇଁ ତ ମୁଁ ଯାହେଲେ ଟିକେ ଖୁସି ଲାଗିଥିବ ଏଇଠି ଆସିକି ପାଳନ କରିପାରିଲ ବୋଲି।
ହଁ କୁହନି ବହୁତ୍ ଖୁସିି ଲାଗିଲା ଏଇଟେ ଓଡିଶୀ ଏଇଟା ଆମ ଓଡିଶାର ପର୍ବ ନା ତ ଜାଣିପାରନ୍ତିନି ବାହାରେ କେଇ? ହେଲେବି ଆମ ଓଡିଶାର ପର୍ବ ତ ମୋତେ ବହୁତ ଭଲ ଲାଗେ। ବହୁତ କିଛି ଆମର ଯୋଉ ଓଡିଶାର ଯୋଉ ସଂସ୍କୃତି ଅଛି ବହୁତ ଭଲ। ବହୁତ ଇଏ, ବାହାରେ ଯା ପାଇଁ ଯୋଉଟା? ଆମର ଯେତେ ହେଲେ ବି ଆମେ ଛୋଟବେଳୁ ଓଡିଶାରେ ରହି ଆସ୍ଚେ ନା ତ ମୁଁ ଯୋଉ ଜାଗାକୁ ଗଲେ ବି ବାହାରେ ଯେତେ ବର୍ଷ ରହିଲେ ବି ମତେ ଆମ ସଂସ୍କୃତି ଆମ ପରମ୍ପରା ମତେ ବହୁତ୍ ଭଲ ଲାଗେ, ଆଉ ସବୁଠୁ ବଡ କଥା କଣ ଜାଣ୍ ଚ ମୁଁ ଗର୍ବରେ କୁହେ କି ମୁଁ ଓଡ଼ିଶାର ବୋଲି କାହିଁକି ଜାଣିଚ, ଜଗନ୍ନାଥ ମନ୍ଦିର ପୁରୀ ପାଇଁ।
ହଁ ଏବେ ବି ତ ରଥଯାତ୍ରା ବି ଆସୁଚି, ତମେ ତ ଚେଷ୍ ଟା କରୁନ କେମିତି ଟିକେ ଫୁ ଆସିବ ଓଡିଶାରେ ଟିକେ ଦେ ଦେଖ୍
ଆଁ ଏବେ ହଁ ସେଇଟା ତ ଦେଖିବାର ବହୁତ୍ ଇଚ୍ଛା ହେଲେ କଣ କହିଲ ଏବେ ଛୁଟି ମିଳୁଥିଲା ନା ଏତେ ଜଲ୍ଦି ବି ଛୁ ଆଉ ଗୋଟେ ଖୁସି ଖବର କଣ ଜାଣିଚ, ଏଇଠି ବି ଜଗନ୍ନାଥ୍ ମନ୍ଦିର ଅଛି ବାପରେ ଯେମିତି ପୁରୀରେ ଯେ ତେ ଭିଡ ହୁଏ ଲୋକଙ୍କର, ଏଇଟି ବି ସେମ୍ତି ବହୁତ୍ ଭିଡ ହୁଏ। ଆଉ ତମେ ଏଇ କଥା ଜାଣିଥିବ କି ଜଗ୍ ହଁ, ରଥଯାତ୍ରା ବି ହୁଏ।
ଆ ତାହେଲେ ଭଲ କଥା ତମେ ଚାହିଁଲେ ବି ଓଡିଶା ବାହାରେ ଥାଇକି ବି ଦେଖିପାରିବ ଟିକେ
ହଁ ମୁଁ ସେଇଟା ରଥଯାତ୍ରା ହଁ। ହଁ ଆମ ଆଉ ଗୋଟେ କଥା ଜାଣିଚ ସେଇଠି ସେଇ ରଥଯାତ୍ରାରେ କେବଳ ଓଡିଶାର ଲୋକ ନ ଥାନ୍ତି ବହୁତ୍ ସାଇଡ଼୍ର ଆଉ ତମେ ଏଇଟା ବି ଜାଣିଥିବ ଦେଖିଥିବ ଯେତବଳେ ରଥଯାତ୍ରା ହୁଏ ନ୍ୟୁଜରେ ଦେଖଥିବ ଅ ଆ ମାନେ ବାହାର ଦେଶରେ ବି ସେମାନେ ପାଳନ କରନ୍ତି ରଥଯାତ୍ରାକୁ। ସେମାନେ କିଛି ଜାଣିନଥାନ୍ତି ପୂଜା କେମିତି କରାଯାଏ କଣ ହେଲେ ବି ସେମାନେ ଜଗନ୍ନାଥ ଠାକୁରଙ୍କୁ ଜାଣିଥାନ୍ତି ନା, ତ ସେମାନେ ସେଇଠି ପାଳନ କରନ୍ ତ ଏଇଠି ବାଙ୍ଗଲୋରରେ ବି ହୁଏ, ତ ମତେ ଲାଗେ କି ହଁ ମୁଁ ଦେଖିପାରିଲି କିଛି। କିନ୍ତୁ ସତରେ ବହୁତ୍ ଭିଡ ହୁଏ, ଯେମ୍ତି ଆମର ନର୍ମାଲ ପୁରୀରେ ପୁରୀ ଠା କୁରଙ୍କୁ ତ କହିହେବନି। ହେଲେ ବି ଏଇଠି ଆମ୍ ବାହାର ନା ଆମର ଆମ ରାଜ୍ୟ ତ ନାଇଁ। ବାହାର ରାଜ୍ୟ ହେଲେ ବି ବହୁତ୍ ଗହଳି ହୁଏ ଭଲ୍ ଲାଗେ, ଜଗନ୍ନାଥ ମନ୍ଦିର୍।
ସେ ଭଲ ବି ବଉତୁ ହଁ ଏଇଟା ଦେଖି ବି ବହୁତ୍ ଖୁସି ଲାଗେ ଯେ ଆମ ଓଡିଶାର ପରମ୍ପରା ବାହାରେ ବି ବହୁତ୍ ଲୋକ ଖୁସିରେ ପାଳନ୍ତି, ସେଇ ବହୁତ୍ ଭଲ ଖୁସି ଲାଗିବ।
ବହୁତ୍ ଭଲ ଆଉ ଜାଣଚ ସବୁବେଳେ ବହୁତ୍ ଖୁସି ଲାଗେ କେତେବେଳେ କି ଯେତେବେଳେ ପଚାରନ୍ତି କେଇ ତମେ କୋଉଠିର। ସେତେବେଳେ ଓଡିଶାର କଇଲେ ସମସ୍ତଙ୍କ ପାଟିରେ ଜଗନ୍ନାଥ୍। ପୁରୀ ଓଡିଶା ସେଇ ଟାଇମରେ ଆଉ କିଛି ପରିଚୟ ଦେବାକୁ ପଡେନି ନିଜର। ଲାଗେ କି ହଁ ମତେ ସେମାନେ ନିଜେ ଆମ ପରିଚୟ ପାଇଗଲେ ତ ଜଗନ୍ନାଥ ଠା କୁରଙ୍କ ପାଇଁ ଓଡ଼ିଶାର ସବୁ ଲୋକ ସବୁ ଜାଗାରେ ପରିଚିତ, ଏମିତି ନୁହଁ କି ଆମ ଦେଶରେ ହିଁ ବାହାର ଦେଶରେ ଗଲେ ବି କହିବ ଓଡିଶା ନା ସମସ୍ତେ କି ଜଗନ୍ନାଥ-ଜଗନ୍ନାଥ ଜଗନ୍ନାଥ ଠାକୁର ସମସ୍ତେ ସେମ୍ତି ସେ ଗୋଟେ କଥା କହିଲେ ତ ମୁଁ ବହୁତ୍ ଓଡିଶାରେ ଜନ୍ମ ହେଇଚି ବୋଲି ବହୁତ୍
ଜଗନ୍ନାଥଙ୍କ ନାଁରେ ତ ଆମ ଓଡିଶା ପରିଚିତ।
ହଁ ସେ ସମସ୍ତେ ଓଡିଶା ମାନେ ସମସ୍ତଙ୍କ କ ଇଏରେ ଆସ କି ହଁ ଜଗନ୍ନାଥ ଠାକୁର ମାନେ ଓଡ଼ିଶା। ବହୁତ୍ ଭଲ ଲାଗେ ଆମ ଜଗନ୍ନାଥ ସଂସ୍କୃତି ବି ଯୋଉ ଭଲ ଲାଗେନି ଏବେ ଦେଖ ର ଥଯାତ୍ରା ଆସିବ ସେଇ ଆମର ଯୋଉ ଓଡ଼ିଶାର ଯୋଉ ସଂସ୍କୃତି ଥାଏ ଓଡ଼ିଶୀ ଡ୍ୟାନ୍ସ ସେଇଗୁଡାକ ଅଡିଶୀ ନାଚ ସେଇଗୁଡାକ ଅଡିଶୀ ନୃତ୍ୟ ସବୁ ସବୁ ହୁଏ ନା ବହୁତ ନୃତ୍ୟ ନୃତ୍ୟ ହୁଏ ସବୁ ଲୋକ ଯାଆନ୍ତି ତମର ତ ଭାଗ୍ୟ ତମେ ଅଛ ଓଡିଶ ରେ ତମେ ଚାହିଁଲେ ବି ଯାଇକି ଦର୍ଶନ କରିପାରିବ। ଆଉ ଠାକୁର
ଖାଇବାଗ ପାରୁନି କେତେ ବର୍ଷ ମୁଁ ଚେଷ୍ଟା କରୁଛି ଭଗବାନ କେମତି ଦ ପରୀକ୍ଷା ମଝିରେ ଥରେ ଯାଇଲି ଯେ ମହାପୁରୁ ତ ଅନ ଣରେ ପଥିଲେ ସେଟା ତମ ଭୟସ ସମସ୍ତେ କୁହନ୍ତି ମହାପଭୁର ଡାକ ଆ ହିଁ ତମେ ଯାଇକି ଦର୍ଶନ କରିବ ସେଟା? କେବେ ଶିଖ ମହାପ୍ରଭୁ ଡାକାର ଦେବେ? ମୁଁ ଟିକେ ଯିବି ପୁରୀ ଯାଇକି ଦର୍ଶନ କରିବି ଭଗବନ୍ ଦେଖିବି ବୋଲି
ହଁ ସେୟା ହିଁ ମୁଁ ଏବେ କହୁଥିଲି? ଥିଲ ତମେ ଯେତେ ଚାହିଁଲେ ବି କିଛି ହବନି ଭଗବାନଙ୍କ ତମେ ବି ତମ ସାଇଠରୁୁ ଚେଷ୍ଟା କରିବ। ଏମିତି ନହ କି ନା ମୁଁ ଘରେ ବସିବି ଆଉ ଭଗବାନ ମୋତେ ଡାକି ଭୋଗ ତମେ ତମ ସାହିରେ ଚେଷ୍ଟା କର ଭଗବାନଙ୍କୁ ଡୋରିଥିବ ଯେ ଯେତେବେଳେ ଡୋରି ଲାଗିବ ନା ସେଇ ଟାଇମ ରେ ଯିବ ନହେଲେ ତମେ ବହୁତ ଚେଷ୍ଟା କଲେ ବି ସେ ଚେଷ୍ଟାରେ ବିଫଳ ହବ ହେଇପାରୁନ ଥିବ ଯେତେବେଳେ ଯୋଉ କହିଲ ଯୋଉ ଭଗବାନଙ୍କ ଡାକରା ଆଚୁଆଲି ସେଇଟା ଥାଏ ସତରେ ସେମିତି କିଛି ଭଗବାନଙ୍କର ଡାକର ଆସିବ ସେଇ ତାଙ୍କ ଡରି ଲାଗିବ ତ ତମେ କିଛି କିଛି କରି ହିଁ ନଥିବ କି ନା କେମିତି ଯିବି କଣ କିଛି ଇଏ କରିନଥିବ ପଳେଇ ଆସିବ ସେମିତି ତମେ ପଳେଇବ। କେମିତି କେମିତି ଜାଣିପାରିବନି? ଦର୍ଶନ ପାଇଯିବ ସେଇଟା ସମସ୍ତଙ୍କର। ହଁ ସେ ସମସ୍ତଙ୍କ ସେଇ ସେଇ ଠାକୁରଙ୍କର ତ ସେଇ ବିଶ୍ଵାସ ଭରସାରେ ଆମର ଓଡିଶା ବାସୀ ଚାଲିଛନ୍ତି। ଆଉ ବାହାର ଲୋକ ବି ସେଇଟା ବି ଅନୁଭବ କରୁଛନ୍ତି ବହୁତ ଜଗନ୍ନାଥ ଠାକୁର ବାହାରେ ପରିଚିତ। ତ ଆମକୁ ବି ପରିଚିତ କରୁଛନ୍ତି ଓଡିଶା ବାସୀଙ୍କୁ ସେଇଟା ପାଇଁ ଓଡିଶାରେ ଜନ୍ମ ହେଇକି ତ ବହୁତ ବହୁତ ଖୁସି କି ଲାଗେ କି ହଁ କିଛି ଗୋଟେ ପୁଣ କରିଥିଲୁ। ତ ସେଇ ଜଗନ୍ନାଥ ଧାମରେ ଆମେ ଜନ୍ମ ନେଇଛେ।
ବତମାନ କରିବାକୁ ପାଇଛୁ।
ହଁ ଯଉ ଦର୍ଶନ କରିବାକୁ ମିଳୁଛି ତାଙ୍କୁ ପରିଚିତରେ ଚାଲୁଛୁ ସେମିତି କିଛି ପୁଣ୍ୟ କରିୁଥିବୁ ତମେ ସେଇ ଧାମରେ ସବୁ ଚାରି ଧାମ ଭିତରୁ ସେଇଟା ବି ଗୋଟେ ଧାମ ନା ଯୋଉଟା ଆମ ଓଡିଶାର ଅଛି ତ ଭାବ କେତେ ଖୁସି ଲାଗୁଛି ଥିବା ସମସ୍ତେ ଜାଣିଛନ୍ତି ଠାକୁରଙ୍କୁ ସମସ୍ତେ ସେ ଠାକୁରଙ୍କ ନାଁ ନାଲେ ଲାଗି କି ଆମ ଠାକୁରଙ୍କୁ ସମସ୍ତେ ଜାଣିଛନ୍ତି। କଣ ଆମ ଜାଗାରେ ଅଛନ୍ତି ନା ଆମକୁ ଫିଲୁ କି ସେମ ହିଁ ଠାକୁର। କିନ୍ତୁ ତାଙ୍କୁ ସିଏ ପୁରା ବିଶ୍ଵ ପ୍ରସିଦ୍ଧ। ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ ନା ତ ସମସ୍ତେ ସେ ଜାଣିଛନ୍ତି ଆଉ ତାଙ୍କୁ ହଁ ହାଲୋ। ହାଲୋ।